ହ୍ୟାଲୋ
ହ୍ୟାଲୋ। ଜୟଶ୍ରୀ ଜଗନ୍ନାଥ ରାଧେ ରାଧେ ରାଧେ ରାଧେ ଜୟଶ୍ରୀ ଜଗନ୍ନାଥ।
ରାଧେ ରାଧେ ମୋ କଥା ଆପଣଙ୍କୁ ଠିକରେ ଶୁଭୁଛି?
ହୁଁ ହୁଁ।
ଆଜ୍ଞା କଣ କରୁଛନ୍ତି?
କିଛି ନାହିଁ ବର୍ଷା ଜୋରରେ ଘରେ ବସିଛି।
ଓହୋ ଆମର ବି ଏଠି ବର୍ଷା ଜୋରେ ହଉଛି। ପାଣି ଆଣ୍ଠିଆ ଆଣ୍ଠିଏ ଗଲି ମ ଆଣ୍ଠିଏ ଆଣ୍ଠିଏ ପାଣି ଡି ଡେଁକେଁ ଆମ ଯାତେ?
ହଉ। ବର୍ଷା ରାତି କାଲି ରାତିରେ ହଉଥିଲା। ରାତିରେ ହଉଥିଲା ତାପରେ ସକାଳେ ଟିକେ କମିଥିଲା ଛଅଟା ବେଳକୁ କଣ୍ଟି ନିଉ ଚାଲିଛି।
ଏ ଯୋଉ ପାଗ ଏଇ ଯୋଉ ପାଗ ଦେଇଛି ବୁଝିଲ? ଖାଇବ ପିଇବ ଟିକେ ମାଲ ପିଇ ଦେଇ ଶୋଇ ପଡିବ।
ଛି-ଛି -ଛି-ଛି।
ମାଲ୍ ମାନେ କଣ ଭାବିଲେ କି?
ପାଣି ଥଣ୍ଡା -ଥଣ୍ଡା- ଥଣ୍ଡା।
ନା -ନା -ନା- ନା -ନା- ନା -ପଣା ପଣା ପଣା ପିଇବ।
ପିଇଚୁ?
ଦେସି ଜୁସ୍ ଆଜ୍ଞା ପ୍ରୋଟିନ୍ ଖାଦ୍ୟ ଖାଉଛି ମୁଁ ସବୁ ପ୍ରକାର ପନିପରିବା ପଡ଼ିକି ଜୁସ୍ ହବ।
ଆଚ୍ଛା। ଆଚ୍ଛା।
କଲରା ଜୁସ୍ ଖାଇଛନ୍ତି? ହଁ ଅଫିସ ଜଷ୍ଟ ସାରିକି ଆଇଲି ବନ୍ଦ କାଇଁହବ ପୁଣିଯିବି।
ଆପଣ ଯୋଉମାନେ ଡେଲିଭରି ବଏ। ଦୁଇ ଦିନ ବର୍ଷାରେ ଡେଲିଭରି କରି
ଆପଣଙ୍କ ନେଟୱାର୍କ ଟା ପାଉନି କ୍ଲିୟର ଶୁଭୁନି।
ମୁଁ କହିଲେ ଯୋଉମାନେ ଡେଲିଭରି ବଏ ସେମାନେ ଡେଲିଭରି କରିବାକୁ ଯିବେ ଆଜି ଏ ବର୍ଷାରେ?
ଅଲରେଡି ପିଲା ଯାଇଁକି ଫିପ୍ଟି ଥା ଫୋଟି ପର୍ସେଣ୍ଟେ କାମ ସାଇଲେଣି ଆଉ ସିକ୍ସଟି ପର୍ସେଣ୍ଟ ସନ୍ଧ୍ୟା ପାଞ୍ଚଟା ସୁଦ୍ଧା କମ୍ପ୍ଲିଟ ହେଇଯିବ। କଁ ଭାବୁଚନ୍ତି ଆମ ପିଲାକୁ କି ସବୁ ହିରୋ ହିରୋ।
ଆଜି କେତେ ଅର୍ଡର ଆସିଥିଲା?
ଆଜି ଆମର ଚାରଶ।
ଚାରିଶ ଭାଇ ତମେ ଆଗୁରୁ କେନ୍ଦ୍ରାପଡ଼ାରେ ଥିଲ ନା? ଦୁଇ ହଜାର ବାଇଶି ବେଳେ କେନ୍ଦ୍ରାପଡରେ ଥିଲ ନା ଫାଷ୍ଟେ?
ଆ ଆଜ୍ଞା ମୁଁ କେନ୍ଦ୍ରାପଡ଼ାରେ ଥିଲି।
କଟିିକଟାକୁ କେବେ ଆସିଲ, କୋଉ ମସିଆରେ?
ଯେବେ ଅଫିସ୍ ନୂଆ ଖୋଲିଲା ତାର ଦି ତିନି ମାସ ପରେ ହିଁ ଆସି
ସିଏ ଅଫିସ କେବେ ଚବିଶ ମସିହା ଆଡୁ ଖୋଲି ଯାଇଥିଲା?
ଚବିଶ ଚବିଶ।
ତାମାନେ ଦି ବର୍ଷ ଡେଲି କେନ୍ଦ୍ରାପଡା ଯିବା ଆସିବା କରିଚ।
ହଁ। ଘରୁ କେନ୍ଦାରପଡା କେନ୍ଦାରପଡାରୁ ଘରୁ ତାପରେ ନିଜେ ରୁଟୁ ସବୁ ବୁଲା ହେଇଚି ସକାଳ ଛଅ।
ଦୂର କ ସକାଳ ଛଅରୁ
ରାତି ଛଅ ମଝିରେ ଦି ତିନି ଘଣ୍ଟା ଗ୍ୟାପ ରହୁଚି ଆଉ। ଏଇ ଯେମତି ଏବେ ଆସିଲି ଯାଇ ତିନଟା ବେଳୁ ଯିବି ଆଉ।
ଓହୋ ହୋ ଆଉ ଖିଆପିଆ କୋଉଠି କଣ କର ହୋଟେଲରେ?
ନାଇଁ ପଳେଆସେ ଘରକୁ ପଳେଆସେ। ଯଦି ଏ ମେଘ ଫେଗ ହେଲେ କି କିଛି ଅକେଜନାଲ କିଛି ପ୍ରୋବ୍ଲେମ ହେଲା ତାହଲେ ହୋଟେଲରେ ଖାଏ।
ଓ ଆଛା।
ଆଜ୍ଞା।
ଆଉ କଣ କୁହନ୍ତୁ।
ଆଉ ଆପଣଙ୍କର ଆଜି କେମତି ଠାକୁର ପୂଜା ଗଲା।
ଆଜି ଭଲରେ ଗଲା ସକାଳ ସାଢେ ଛଅ ଭିତରେ ଗାଧୁଆ ସାରିକି ଯାଇଥିଲି ଆଠଟା ସା ଆଠଟା ଆଠଟା ଦଶ ପନ୍ଦର ବେଳକୁ ସରଲା ଆଉ। ପୁଣି ଏଇନା ହବ ଏଇଟା ଖାଇ ହୁଁ। କୁହ।
ହଁ। ଆଜ୍ଞା ଆଜ୍ଞା। ଯାହା ହୋଉ ପ୍ରତିଦିନି ଏବେ ରେଗୁଲାର ପୂଜା କରୁଛନ୍ତି ଆ
ହଁ ଏବେ ପୁଣି ଖରାବେଳ ନିତି ସରିଲାଣି। ପୁଣି ଯାଇଁ ରାତିକୁ ଆଉ।
ଓହୋ।
ହୁଁ। ଆଉ
ଆଉ ଘରେ ସବୁ କେମିତି ଅଛନ୍ତି? ନା ମୁଁ ଖାଲି ନାମ ଜପେ ଠାକୁରଙ୍କର।
ନାମ ଜପ ଗୁରୁ କିଏ?
କଣ କହିଲେ?
ଗୁରୁ ଗୁରୁ କାହାକୁ ମାନିଚନ୍ତି?
ପ୍ରେ ପ୍ରେମାନନ୍ଦ ମହାରାଜ।
କେତେ ଭଳିଆ ଜପୁଚନ୍ତି ପର ଡେ? ପ୍ରତିଦିନ କେତେଭଳିଆ ଜପୁଛ
ସେମିତି ନାଇଁ ଯେତେବେଳେ ମୁଁ ଠାକୁରଙ୍କ ନା ମୁଁ ସେମତି ଯେତେ ସବୁବେଳେ ତ କହିଲେ ଚଳେ।
ସେଟା ତ ପୁଣି ହିସାବ କରି ରଖିବାକୁ ପଡିବ ନା କେତେ ଜପିଲି ବୋଲି।
ହଁ ଯେତେ କାମ କରୁଥାଏ ସେତେବେଳେ ତ ତମର ଙ୍କ ଯେତେବେଳେ ଫାଙ୍କା ଥାଏ। କାମ ସରିବ ଚାହିବ ଗୋଟେ ମିନିଟ୍ ହଉ କି ପାଞ୍ଚ ମିନିଟ୍ ହଉ।
ହୁଁ ହୁଁ। ଆଛା।
ଆଜ୍ଞା।
ଭଲ କଥା ଭଲ କଥା। ନାମ ଜପ କରିଲେ କଣ ମିଳେ? ମୁଁ କହିଲି ନାମ ଜପ କରିଲେ କଣ ଭଲ ମାନେ କଣ ମିଳିବ କଣ? ଲାଭ କଣ ତାର?
ହୁଁ। ଯେତିକି ଲାଭ ତ ଯା ମାନେ କହିଲେ ବହୁତ କିଛି। ଯେତିକି ମୋ ସହିତ ହେଇଛି ମୁଁ ସେଇଟା କହିପାରିବି। ଏତିକିଟା ହେଇଛି। ଯେକୌଣସି ଯେକୌଣସି କାର୍ଯ୍ୟକୁ ଯିବା ପୂର୍ବରୁ ଯଦି ନାମ ଜପି ଯାଉଛେ, ତ ସେ କାର୍ଯ୍ୟ ଟା ସଫଳ ହବ। କିଛି ଅସୁବିଧା ହେବନି ଯଦି ବି କିଛି ଅ ସୁବିଧା ହେଲା ଏତେ ଟେନସନ କିଛି କୁହନ୍ତିନି ପ୍ରେସର ପଡିବ ନାହିଁ। ପ୍ରଥମ ଆଉ ଗୋଟେ ଜିନିଷ ନାମ ଯପିଲେ ନକରାତ୍ମକ ଶକ୍ତି ମାନେ ନେଗେଟିଭ ଜିନିଷ ଗୁଡା ସବୁ ଦୂରେଇ ଯିବ।
ଆଚ୍ଛା।
ତାପରେ ମନଟା ଟିକେ ଶାନ୍ତ ରହିଲେ ନାମ ଜ ମନଟା ଶାନ୍ତ ରହେ ଶାନ୍ତ ରହିଲେ ବିଭିନ୍ନ ପ ପ୍ରକାର ତମର ଚିନ୍ତାଧାରା ଟିକେ ଚିନ୍ତାର ପାୱାର ଯେଉଁ କୁହନ୍ତି ସ୍ମୃତି ଶକ୍ତିର ପାୱାର ବଢ଼େ। କିଛି ମାଇଣ୍ଡରେ ଭଲ ଜିନିଷ ଆସେ ଏମିତି ଆଉ
ହୁଁ ଆଉ କଣ?
ଆଉ ନା ଆହୁରି ନାମ ଜପିଲେ କଥାରେ ନାଇଁ ଉଁ କଥାରେ ଅଛି କୃଷ୍ଣ ନାମ ଅପେକ୍ଷା ରାଧା ନାମ ଜପିଲେ ବହୁତ ପୁଣ୍ୟ ମିଳେ ତ ଠାକୁର ବି ସେଇଟା କହିଛନ୍ତି। ସେଟା ଠାକୁର କହିଛନ୍ତି ସେ ସେପନ୍ଦ ହଁ ଏଯାଏ ସେଇଟା କଣ ପାଇଁ ଅଛି ବଟ ମୁଁ ସେ ପାଠ ଏଯାଏ ପଢିନି କିନ୍ତୁ ଏତିକି ଜାଣିଛି। ଉଁ କୃଷ୍ଣ ମହା ମହାପ୍ରଭୁ। କହିଥିଲେ ତାଙ୍କୁ ଯେ ମୋ ନାମ ଜପିବା ଅପେକ୍ଷା ରାଧା ନାମ ମୋ ନାମ ଯେତିକି ଜପିବା ଅପେକ୍ଷା କେ କେତେ ଗୁଣା ଗୁଡା ସେ କହିଥିଲେ ମୁଁ ସେଇଟା ତ ମନେ ନାହିଁ ସେଇଟା ତାଙ୍କଠୁ ଅଧିକ।
ମୋ ହିସାବରେ ରାଧା ଯିଏ କୃଷ୍ଣ ସିଏ। ସିଏ ହଉଛନ୍ତି ଗୋଟାଏ ମୋ ହିସାବରେ ରାଧା ଯିଏ କୃଷ୍ଣ ସିଏ। ସେ ହଉଛନ୍ତି ଗୋଟାଏ ହେଲା ତାପରେ କୃଷ୍ଣ ଯଦି କାହାକୁ ପୂଜା କରନ୍ତି ସିଏ ହଉଛି ରାଧା। ରାଧାଙ୍କୁ ହଁ।
ଆଜ୍ଞା।
ଅଲଗା ଅର୍ଥରେ ଡାକନ୍ତି ତୁଳସୀ। ହେଲା କୃଷ୍ଣ ତାଙ୍କୁ ମୁଣ୍ଡରେ ଦିଅନ୍ତି।
ଆଜ୍ଞା।
କୃଷ୍ଣଙ୍କ ମୁଣ୍ଡରେ ତୁଳସୀ ତୁଳସୀ ପତ୍ର ଲାଗିଦିଏ। ଠିକ୍ ଅଛି।
ହଁ ହଁ ହଁ।
ଏ ହଁ। ତ ଏଟା ହେଲା ରାଧାକୃଷ୍ଣଙ୍କର କାହାଣୀ। ତାପରେ ନାମଜପ ପ୍ରଥମତଃ ହଁ ମନ ଶାନ୍ତି କରେ। ମାନେ ଯାହା ଅସୁବିଧା ଥିବ ନାମ ଜପ କଲେ ସବୁ କଟିଯାଏ। ସେଇଟା ଭଲ କଥା। କିନ୍ତୁ ଆହୁରି ଗୋଟେ ବଡ ଜିନିଷ ହଉଚି ଯେ ଆତ୍ମାର ବହୁତ୍ ସାରା ଜନ୍ମ ହେଇଚି। ଏଇ ଯୋଉ ଆମେ ଏବିକା ଯୋଉ ପଞ୍ଚଭୂତରେ ଗଢା ଶରୀରରେ ଯୋଉ ଆମେ ରହୁଚେ ତା ଭିତରେ ଯୋଉ ଆତ୍ମାଟା ଅଛି। ଯୋଉଟା କୁହନ୍ତି ସଫ୍ଟଓୟାର। ସେ ଜିନିଷ ଚାଲିଗଲେ ଏ ପଞ୍ଚଭୂତରେ ଯୋଉ ସ ଅଛି ତାକୁ ଆଉ ତାର ତାକୁ ଏ ପଚାରନ୍ତି ତାକୁ ଜଳେଇ ଦିଅନ୍ତି। ଯୋଉ ଜିନିଷଟା ଅଛି ଯୋଉଥିପାଇଁ ଆମେ ଚାଲୁଚେ ବୁଲୁଚେ ସେ ଜିନିଷ ଯଦି ଦେହରୁ ପଳେଇଲା ତାହେଲେ ତାକୁ ଲୋକ ରଖନ୍ତିନି ପୋତି ଦିଅନ୍ତି ନହେଲେ ପୋଡିି ଦିଅନ୍ତି। ତ ସେଇ ଯୋଉ ଆତ୍ମାଟା ଆଗରୁ ବହୁତ ବହୁତ ପ୍ରକାରର ଜନ୍ମ ନେଇଚି। ତ ଯଦି ଆମେ ନାମ ଜପ କରିବା ସେସବୁ ପୂର୍ବ ଜନ୍ମର ଯେତିକ ଆମେ ପାପ କର୍ମ କୁକର୍ମ କରିଥିବା ନାମ ଜପ ଦ୍ଵାରା ସେଗୁଡା ସବୁ ସେ କାରବ୍ୟ କର୍ମ ଗୁଡା କଟିଯାଏ।
ହୁଁ ହୁଁ ହୁଁ। ଏଇଟା ବି ଜାଣିଥିଲେ। ଆପଣ ଯେତେ ଭଲସେ ବୁଝେଇକି କହିଲେ
ତାପର କଥା ହଉଚି ଯେତେ ଯେତେ ତାପରେ ଯେତେ ଆମେ ନାମ ଜପ କରିବା, ସେତେ ଭଗବାନଙ୍କ ସମୀପ ହେଇ ହେଇ ଯିବା। ଭଗବାନଙ୍କର ତାଙ୍କ ଅ ଅଦ୍ଭୁତ ଲୀଳା ଆମେ ଧୀରେ ଧୀରେ ଅନୁଭବ କରିପାରିବା। ସେ ତ କେବେ ଦେଖା ଦେବେନି। କିନ୍ତୁ ତାଙ୍କ ଲୀଳା ଟା କୁ ଆମେ ଅନୁଭବ କରିପାରିବା। ସେଟା ହେଲା ନାମ ଜପର
ଆଜ୍ଞା ଆଜ୍ଞା।
ହୁଁ। ତାପରେ ନାମଜପ କେମିତି କରିବ? ଯଦି ଇଚ୍ଛା ହଉନି କରିଲେ ଭଲ ଫଳ ଦବ। ନା ଇଚ୍ଛା ହଉଥିବ ତମେ ଭଲସେ ପୁରା ମନ ଧ୍ୟାନ ଦେଇ ଜପିଲେ ଭଲ ଫଳ ଦବ। ସିଏ ଗୋଟେ କୋଶ୍ଚନ୍ ।
ନାଇଁ ନାଇଁ ଶୁଣନ୍ତୁ, ଦିଟା କଥାରେ ଅଛି ନାମ ଜପିଲେ ବି ତାର ଅଛି। ଆଉ ଯଦି ମୁଁ ଯେତିକି ହଁ କୁହନ୍ତୁ।
ହୁଁ। ତ ସେଇ ଯୋଉ କଥାଟା ହେଲା ଏଇ ଯୋଉ କୋଶ୍ଚିନ୍ ଆସେ ଯଦି ଆମର ଇଚ୍ଛା ନାହିଁ କିନ୍ତୁ ଆମେ ନାମ ଜପୁଚୁ ତାହେଲେ ଆମକୁ ଯେ ସେଇ ଫଳ ମିଳିବ। ଯୋଉ ଯିଏ ଭକ୍ତିରେ ନାମ ଜପ କରୁଚି ଯୋଉ ଫଳ ମିଳୁଚି। ମୋ ମତରେ ହଁ। କାହିଁକି ନା ଯଦି ଗୋଟେ ନିଆଁ ଜଳୁଚି, ଆମେ ଜାଣିକି ଛୁଉଁ କି ନ ଜାଣିକି ଛୁଉଁ ହାତ ଜଳିବାଟା ଥୟ।
ଆଜ୍ଞା ଆଜ୍ଞା। ଶୁଣନ୍ତୁ ଶୁଣନ୍ତୁ ଭାଇ ଭାଇ ଟିକେ ଶୁଣନ୍ତୁ। ହାଲୋ ମୋର ଗୋଟେ କଲ୍ ଆସୁଚି ମୁଁ ଟିକେ କଥା ହେଇ ଆପଣଙ୍କୁ କଲ୍ କରୁଚି ଆଜ୍ଞା।
ଠିକ୍ ଅଛି ଠିକ୍ ଅଛି।
କହିବେ ଏ ବିଷରେ ଆଉ ଶୁଣିବି ଆଉ। ଜୟଶ୍ରୀ ରାଧା ରାଧା।
ଜୟ ଶ୍ରୀ